କ କରୁଚୁ?
ଆଖିଲି।
କୋଉଠି ଛିଡା ହେଇଥିଲୁ? କୋଉଠି ଛିଡା ହେଇଛୁ?
ବାଆରେ ଆଉ
ହଁ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଆବେ ହାଲୋ ହାଲୋ ଟିକେ ନେଟୱାର୍କ ଏରିଆକୁ ଯା ଟିକେ ବାହାରକୁ ପଳା ନହେଲେ ଟିକେ ବାହାରକୁ ପଳା। ଆରେ ମତେ ମତେ ତ୍ ପୁରା ବାହାରକୁ ପଳା ନହେଲେ ଗେଟ୍ ବାହାରକୁ ପଳା।
ହଁ ହଁ।
ଏବେ ଶୁଣାଗଲା ଟିକେ କଣ କରୁଛୁ କଣ କର କଣ କରୁଛୁ?
ମୁଁ ଏ ମୁଁ ଏଇ ବାହାରେ ବୁଲୁଥିଲି।
ଓ ହ ଆଉ ମୁଁ ଏଇଠି ଘରେ ବସିଛି ଆଉ
ଓ ହୋ ଆଉ ତମ ମାନେ ସବୁ ଖାଇସାରିଲଣି? ହଁ ମୁଁ ଖାଇ ଖାଇ ସାଇଲିଣି ତୁ?
ମୁଁ ଯାଉଛି ଖାଇବି ପଖାଳ ଭାତ ଭାବୁଛି ଆଉ ତୁ କଣ କରୁଛୁ ତୋ ଦେହ ଭଲ ଅଛି?
ହୁଁ ହଁ ହଁ ମୋ ଦେହ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ଆମ ଗାଁଡେ ଆସୁନୁ ଗୋଟେ ଥର?
ହଁ ଯିବି ଆଉ ତମ ଗାଁରେ ଗୋଟେ ଥର ଯିବି। ବୁଲିକି ଆସିବି ମୋ ମାମା ବାବା ଦି ଜଣ ଯାକ ନେଇକି ଯାଇଥିବି।
ହଁ। ଆମ ଗାଁ ହଉଛି ଆମର ତ ଏପଟେ ଯୋଉ କଣତ ସେଇଟା ଭଦ୍ରକ ଏରିଆ।
ଓହୋ ଆମର ହଉଛି ନୟାଗଡ ଜାଗିରି ଖର ପଟି।
ଓ ଖୈରବ ନାଁ ଟା ଶୁଣିଲା ଶୁଣିଲା ଭଳିଆ ଲାଗୁଛି ଖୈରବ ପଟି।
ଓହୋ ତୁ ରଜକୁ ବା ଆମ ଗାଁକୁୁ ଯାଇଥିଲୁ।
ମୁଁ ତମ ଗାଁ କୁ ଯାଇଥିଲି କେବେ ଗୋଟେ ମୋର ର ତ କାଇଁ ମନେ ପଡ଼ୁନି ଆରେ ମୋ ସାନ ଭଉଣୀ ଯାଇ ଥିଲା ତୁ ମୁଁ ଯାଇନଥିଲି ହଁ ହଁ ମୋ ସାନ ଭଉଣୀ ଯାଇଥିଲା।
ଓହୋ ହଁ ହଁ।
ହଁ ଆଉ ହଉଛି ଚାରଟା ବେଳେ କଣ ଖାଇଥିଲୁ?
ମୁଁ ଚାରିଟା ବେଳେ ଖାଇଥିଲି ବରା ତରକାରୀ।
ଆଉ ମୁଁ ମୁଁ ବି ଆଜି ବରା ତରକାରୀ ଖାଇଛି ଚାରିଟାବେଳେ।
ବଢିଆ ଆଉ
ତୁ ଆଉ କିଛି ଖାଇବୁନି ରାତିରେ?
ନା ମୁଁ ଶୋଇ ପଡିବି।
ଓହୋ। ଆଉ ତମ ଘରକୁ ଗୋଟେ କଣ ଛୋଟ ଝିଅ ଟା ଆସିଛି ବା।
ହଁ ଆମ ଭଉଣୀର ଝିଅ ଆଇଛି।
ଆଛା ତୋ ଭଉଣୀର ଝିଅ କେଡିି କି ଟେ ସେ?
ତାକୁ ବର୍ଷେ ହେଇଛି ବର୍ଷେ।
ଓହୋ ଚୁଇଁଟା ତାହେଲେ ଆଉ ମୁଁ ତାକୁ ତୁ ସବୁବେଳେ ସ୍ଟାଟସ୍ ଦଉ ମୁଁ ସବୁବେଳେ ଦେ କିଛି ତ ଷ୍ଟାକ୍ଟସରେ ମୁଁ କିନ୍ତୁ ତାକୁ ରିଅଲରେ କେବେ ଦେଖିନି ଆଉ
ଓ ଆସିବୁ ଆଉ ଆମ ଘରେ ଦେଖିକି ଯିବୁ ତାକୁ।
ତଉ ତ ତୋତେ ତ ଡାକିଲି ଆମ ଘର ପ୍ରତିଷ୍ଠା କୁ ତୁ ତ ଆସିଲୁନି।
ଓ ମୋର ମନେ ନଥିଲା ପା। ସରବତୀ ପୂଜା ଥିଲା ତ ମୁଁ ସାଙ୍ଗ ମାନ ସାଙ୍ଗେ ବୁଲିବାକୁ ପଳେଇଥିଲି।
ହୁଁ ମୁଁ ତୋତେ କହିଥିଲି ଆସିଥାନ୍ତୁ ଟିକେ ଆମ ଘର ଆଡେ ତା ଆଉ ତାହେଲେ ତୁ ଏବେ କେବେ ଗୋଟେ ଆସିବୁ ବୁଲିକି ଯିବୁ ଘର ଆଡେ ଆଉ।
ଓହୋ ହଁ।
ଆମର ସାଇ ମନ୍ଦିର ଯାଏଁ ବସ ରେ ନହେଲେ ପଳେଇ ଆସିବୁ। ସାଇ ମନ୍ଦିରରୁ ମୁଁ ନେଇ ଆସିବି ନହେଲେ କି ତୁ ନହେଲେ ଅଟୋ କରିକି ଆସିବୁ ଅଟୋ ତ ମିଳିବା ସେପଟେ ଭାରି କଷ୍ଟ।
ହଁ ଆଜି ଜାଣିଛୁ କି ନା ଜହ୍ନଟା ଭାରି ସୁନ୍ଦରିଆ ଦେଖା ହଉଛି। ପୁରା ଗୋଲିଆ ହେଇଚି, ଟିକେ ଅରେଞ୍ଜ ଟିକେ ୟେଲୋ। ପୁରା ସୁନ୍ଦରିଆ ଦେଖା ହଉଛି।
ମୁଁ ଆଉ ବାହାରକୁ ବାହାରିନି। ହଁ ବାହାରକୁ ମୁଁ କହିଲି ମୁଁ ବାହାରକୁ ବାହାରି ନି ଯାଉ ଦେଖିନି।
ଓହୋ ବାହାରିଲେ ଲେଖିବୁ ଆଉ।
ହଁ ତମ ଆଡେ ଗରମ ହଉଛି ନା ନାଇଁ?
ହଁ ବହୁତ ଜୋରସେ ଗରମ ହଉଛି ଏସି ନ ଲଗେଇଲେ ଚଳେ, ସକାଳ ନଅଟାରୁ ଲାଗୁଛି ଯେ ପୁରା ସନ୍ଧ୍ୟା। ସନ୍ଧ୍ୟା ଚାରିଟା ପାଞ୍ଚଟା ଯାଏଁ, ପୁଣି ଥରେ ରାତି ଆଠଟା କି ସାତଟା ରେ ଲାଗୁଛି ପୁରା ପୁରୀ ମାନେ ରାତି ସାରା ହିଁ ତ ଲାଗୁଛି ଏସିି ଜମାରୁ ବନ୍ଦ ହଉନି।
ଆମ ଗାଁ ରେ ତ ଏସି ନାହିଁ କଣ କରିବୁ। ଆଉ ମୁଁ ଯେତେବେଳେ ରହୁଥିଲି ଭୁବନେଶ୍ୱରରେ ସେଇଠି ଏସି ଥିଲା, ଗାଁରେ ଆମର ଏଠି ଏସି ନାହିଁ ଯେ ଭାରି ଗରମରେ ରହୁଛିି। ଚଲେ।
ହୋଉ ହୋଉ ଏଟା ଆଣିକି ଲଗୋଉନ ତମ ବାପା କୁ କହିକି।
ଆ ଲଗେଇବାରେ କିଛି ନାହିଁ ଯେ କିନ୍ତୁ ଆମେ ତ ସବୁ ଭୁବନେଶ୍ଵରରେ ରହୁଛୁ, ଏବେ ରଜ ଏବେ ଛୁଟି ଟା ବୋଲି ଗାଁକୁୁ ଆସିଛୁ।
ଓ ହୋ।
ରଜ ପରେ ଗାଁ ରୁ ଭାବୁଚୁ ସେଇ ରଜ ଛୁଟି ପରେ ପଳେଇବୁ ଆଉ, ମୁଁ ମୋର ହଷ୍ଟେଲ କୁ ପଳେଇବି। ତାପରେ ବାବା ତାଙ୍କର କାମକୁ ଏମତି ଆଉ।
ଓହୋ ହଉ ଆଉ କୋଉ ହଷ୍ଟେଲ ରେ ପାଠ ପଢୁଛ କି?
ମୁଁ ହଉଛି ଏମତି ଗୋଟେ ରୁମ୍ ମାନେ ହଷ୍ଟେଲ ମାନେ ଗୋଟେ ରୁମ୍ ନେଇକି ଗୋଟେ ଘରେ ରହୁ ଚୁ, ଆଉ କଲେଜ ପାଖରେ ଆଉ।
ଓ ହୋଉ।
ତ ଏଇ ମାନେ ଏସି ନୁ ଥିଲା ଏସି ନଥିଲା ମିଶିକି ସାଙ୍ଗମାନେ ସବୁ ଇ ଏମ ଆଇ ରେ ଆଣିଛୁ ଭାବି ମାନେ ମିଂଟିକା ବେଶୀ ଭଲ ସାଙ୍ଗ ତ ମିଶିକି ଆଣିଛୁ ସେ ସବୁ ପଇସା ଇ ଏମ ଆଇ ରେ ଦବୁ ଆଉ।
ଓ।
ମୁଁ କେବଳ ଏମତି ଆ ଆସିଛି ଏବେ ହିଁ ଆସିଛି କେତେ ଦିନ ହବ ମାନେ ଗାଁକୁ ନହେଲେ ସେ ଥିଲି ମୋର ସାଙ୍ଗମାନେ ବି ଅଧା ଅଛନ୍ତି ସବୁ, ମୁଁ ଗାଁକୁ ପଳେଇ ଆସିିଚି ମୋର ଗୋଟେ ଗୋଟେ ଭାଇ ବାହାଘର ହବ ତ।
ଓହୋ, ଆଉ ତୋ ଭାଇ ବାହାଘର଼଼ରେ କେମିତିଆ ଡ୍ରେସ୍ ଟେ କରିବୁ?
ମୁଁ ଭାବୁଛି ଶାଢୀ ପିନ୍ଧିବି।
ଓ ହୋ ଓ ହୋ ସାଢି ପିନ୍ଧିିବୁ ଓ ପା ତ ନା ପାଟ ନା ସିିଲ୍କି ଟାଇପ ର ଟିକେ।
ଦେଖିଆ ମୁଁ ଯାଏ ଭୁବନେଶ୍ଵର ନହେଲେ ତୁ ତୋ ତତେଡା କିବି ଆମେ ମିଶିକି ଯିବା ଆଉ ଥରେ ଶାଢୀ କିଣିଆକୁ ଆଉ।
ଓହୋ ହଉ ଆଉ ଆଉ ତୋ ତୋ ଭାଇ କେମିତି ଦେଖିବାକୁ?
ସିଏ ପୁରା ହ୍ୟାଣ୍ଡସମ୍ ଟା ପୁରା ତେଵେ ଯୋଉ, ତୁ ତାକୁ ଦେଖିନୁ କେବେ ମୋ ସାଇ ଭାଇଙ୍କୁୁ।
ନା ବା।
ଇଏ ଟିକେ କଣ କହିଲୁ ଜଲଦି ବାହା ହେଇ ଯାଉଛି ତ।
ଓହୋ। ତାକୁ କେତେ ବର୍ଷ କି?
ବର୍ଷ ମାନେ ସେଇ ଚବିଶ, ପଚିଶ ବର୍ଷ ଆଉ।
ଓହୋ! ଓ ଆଉ ଓ ତୋ ଭାଉଜ ଦେଖିବାକୁ କେମିତିଆ?
ମୋ ଭାଉଜ ଦେଖିବାକୁ ବହୁତ ସୁନ୍ଦର, ମାନେ ଲଭ ମ୍ୟାରେଜ ତ କରୁଛନ୍ତି ଆଉ।
ଓହୋ।
ହଁ। ତତେ ଡାକିବି ମୁଁ ଗଲେ ଭୁବନେଶ୍ଵର ଯିବି ତ ଆଉ ମାନେ ମୋ ମାମୁଁ ମା ବି ଯିବେ କାର୍ଡ ଦବାକୁ ଏଇ ଅଗଷ୍ଟ ମାସରେ ବାହାଘର ହେଲା। ଏଇ ସାଇ ଭାଇର ଅଗଷ୍ଟ ମାସରେ ବାହାଘର, ମୁଁ ତ
ହଁ।
ହଁ ମାନେ ଏନଗେଜମେଣ୍ଟ ଟା ଏବେ ହେଇଗଲା, ଏନଗେଜମେଣ୍ଟକୁ ଡାକିନଥିଲୁ କାହାକୁ ଏମତି ଛୋଟ୍ ର ଏ ରେ କରିଦେଇଥିଲୁ ତ।
ଓହୋ। ଆଉ ତମ ଭାଉଜ ନା କଣ?
କଣମ କଣ କୁହ ଆଉଥରେ।
ତୁମ ଭାଉଜ ନା କଣ?
ମୋ ଭାଉଜ ନା ସାଇନା।
ଓହୋ ପୁରରା ନା ମ୍ୟାଚ ମ୍ୟାଚ କରୁଛି ସାଇ ସାଇନା ୱାୱ।
ତାକୁ ଟିକେ ସେ ସାଇନା ତାକୁ ଟିକେ ଗେଲ୍ହାରେ ଆଉ।
ଓହୋ, ବଢିଆ ଆଉ ପୁରା ମ୍ୟାଚ ହଉଚି ଆଉ ନା।
ହଁ ଆଉ ଆସିଲେ ଆମ ଘର ଆଡେ ଆସିବୁ ମୁଁ ଯାଏ ଆଗ ହେଲା।
ହଁ ହଁ ଯିବି ତମ ଘରେ ଆଡେ କୋଉଦିନ ଗୋଟେ ଆଉ। ମାମା ଘରିକାଙ୍କୁ ନେଇକିନା ତୁ ବି ଆସିବୁ ରଜରେ ଆମ ଘର ଆଡେ।
ରଜରେ ମୁଁ ଯାଇପାରିବିନି, ମୁଁ ତ ରଜରେ ଗାଁରେ। ଗାଁ ରେ ଅଛି, ଯାଇଥିବି କଣ।
ହଁ ହଁ ଗାଁ ରେ ଅଛୁ, ହଉ ଗାଁ ରେ ଆସିଲା ପରେ ଆସିବୁ ଆମ ଘର ଆଡେ। ମୁଁ ଯିବି ତମ ଘରକୁ।
ତ ହଁ ସେଇଟା ଆଉ ମୁଁ ତ ଆଗକୁ ଯାଏ ଗାଁ ରୁ, ମୋର ଭାଇ ବାହାଘରେ ଗୋଟେ ଶାଢୀ ଟା ଯୋଉ କରିବି। ଆମେ ଯିବା ମିଶିକି ମାର୍କେଟ ଦେଖିକି ଆଣିଆ ଆଉ।
ହଉ ଆଉ। ହଉ ଆଉ।
ତୁ କହିଲୁ କଣଟା କଲେ ଭଲ ହବ ଲେହେଙ୍ଗା ନା ଶାଢୀ?
ତୁ ଗୋଟେ ସୁନ୍ଦରିଆ ଶାଢୀ ଟେ କରିବୁ ବଡେ ସୁନ୍ଦର ଦେଖାଯିବ। ଟିକେ ପାଟ ଟାଇପ୍ ର ହେଇଥିବ ଯୋଉ ଏ ଯୋଉ ସାଉଥ ଇଣ୍ଡିଆନ୍ ପାଟ ଯୋଉ ସେମିତିଆ ବାଲା ହେଇଥିବ ତା ସାଙ୍ଗେରେ ଇୟରିଙ୍ଗସ ଟା ଟିକେ ଲମ୍ବା ଟାଇପ ର ହେଇ ଥିବ ପୁରା ସୁନ୍ଦରଆ ଦେଖାଯିବ।
ହଁ ସେମିତିଆ ଲୁକ୍ ଟା ନେଲେ ବଢିଆ ଲାଗିବ। ରିସେପସନକୁ ଆଉ ଗୋଟେ କଣ କରିଦେବି ଆଉ।
ହଁ ରିପସେସନକୁ ବେଙ୍ଗୁଲି ଟାଇପ ର। ପିନ୍ଧନ୍ତି ଲକ୍ଷ୍ମୀ ବାଇ ଯେମିତି ପିନ୍ଧିଥିଲେ ହେଁ ହେଁ। ବୁଲେଇକି ନା ଯୋଉ କୁଞ୍ଚ ଟାଇପର ଟିକେ କରିକି
ହଁ ହଉ ଆଉ ହଉଛି କଣ ତ ଗୋଟେ କହୁଥିଲି ତୁ ବାହାଘରକୁ ବି ଆସିବୁ ଆମେ ବରଜାତିରେ ଡ୍ୟାନ୍ସ କରିବା ହେଲା।
ହଁ ହଁ ମୁଁ ନିଶ୍ଚିତ ଭାବେ ଯିବି।
ମୁଁ ଯିବି ମୋ ମାମାକୁ ନେଇକି ତମ ଘରେ କାର୍ଡ ଦେଇକି ଆସିବ ଆଉ।
ହଉ ଆଉ
ଆଉ ହଉଛି ଘରେ ସୁମସ୍ତେ ଭଲ ଅଛନ୍ତି ତ?
ହଁ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଁ ଆଉ ତୁ ରାତିରେ ଶୋଉ କେତେବେଳେ?
ମୁଁ ମୁଁ ରାତିରେ ସେଇ ଦଶଟା ଏଗାରଟା ସାଢେ ଏଗାରଟା ସେମିତି ଶୁଏ ଆଉ।
ଆଛା ତୁ ତାହେଲେ ଜଲ୍ଦି ଶୋଇପଡୁ ମାନେ ତୁ ଏବେ ଶୋଇପଡିବୁ ଆଉ ଟିକେପରେ ନା କଣ ମୋ ସହିତ କଥା ହେଇସାରିକି।
ହଁ ହଁ ଶୋଇପଡିବି ଆଉ ଟିକେ ପରେ।
ଓହୋ ମୁଁ ସେଇଆ ଭାବୁଥିଲି ତୁ ମତେ କଲ କରିଦେଲୁ ମୁଁ ଭାବୁଥିଲି କେବେ ଗୋଟେ କଲ କରିଥାନ୍ତି ସେୟା ଆଉ।
ଓହୋ ହଉ ଆଉ।
ହଉ ତାହେଲେ ମୁଁ ଗଲେ କଥା ହବା ଆଉ ହେଲା ପରେ ତୋତେ କଲ କରିବି ରଖୁଚି। ତୁ ଯା ଶୋଇପଡେ ହେଲା।
ଅଁ ହଁ ହଁ ହଁ ରଖୁଚି।
ହଁ କାଟିଦେ।
ହଁ ହଁ।